ହାଲୋ। ହଁ ମ୍ୟାଡମ୍ ନମସ୍କାର୍। ମ୍ୟାଡାମ ଶୁଭୁଛି ଆପଣଙ୍କୁ?
ନମସ
ହଁ ଭଲ ଅଛି। ଏଇବା ଆଜ୍ଞା ଆଜ୍ଞା ଆଉ ଟି କେ ଗ୍ୟାସ୍ ହେଇଯାଇଛି, ଭଲ ଲାଗୁନି ଆଉ। ଗ୍ୟାସ୍ ଟିକେ ରହୁଛି ଆଉ ସବୁବେଳେ ଆଉ।
ଓ ହୋ ହୋ।
ଆପଣଙ୍କୁ ଶୁଭୁଛି? ହଁ ବା ଗ୍ୟାସ୍ ଟିକେ ରହିଯାଇଛି ଏବେ ମୁଁ ପ୍ରାୟତଃ ଇଭିନିଙ୍ଗ
ହଁ। ହଁ ହଁ ହଁ।
କହୁନାହାନ୍ତି।
ହଁ ନାଇଁ ସେ ମୁଁ କହୁଥିଲି ଆପଣ ଟିକେ ଦେଶୀ ଚିକିତ୍ସା କରନ୍ତୁ ଭଲ ହବ।
ଦେଶୀ ଚିକିତ୍ସା ମାନେ ଆପଣ କଣ କହୁଛନ୍ତି କଣ କଲେ ଭଲ ହବ? ଆ ମର୍ଣିଂୱାର୍କ ମୁଁ ଏଇଠୁ ତ ଆମର ଗୋଟେ ପାର୍କ ଅଛି ଦି କିଲୋମିଟରର। ଠିକ ଅଛି। ସେଇ ପାର୍କକୁୁ ସଖାଳେ ହଁ ଦି କିିଲୋମିଟର ସେଟା ଟୋଟାଲ୍ ରାଉଣ୍ଡ ମାଇଲେ ଦି କିଲୋମିଟର ଠିକ୍ ଅଛି। ତ ସେଇ ସେଇଟାକୁ ହଁ ବହୁତ ବଡ ପାର୍କ ଟା। ସେଇଟାକୁ ସକାଳେ ଥରେ ରାତି ଥରେ ଚାଲେ। ମାନେ ଯେ ଚାରି କିଲୋମିଟର ମୁଁ କରିପାରେ। ବାକି ଯାହା ରୋଡରେ ଚାଲି ଚାଲି ଯାଏ ସେ ପାର୍କୁ ଆଉ।
ଓକେ ଓକେ। ସକାଳେ କେତେବେଳେ ଯାଆନ୍ତି ପୁରା ଆଲୁଅରୁ?
ଭୋରୁ ହଁ ପାଞ୍ଚଟାରୁ ଉଠିକି ପଳେଏ।
ହଁ ହଁ ହଁ।
ପାଞ୍ଚଟାରୁ ଛଅଟା ସାଢେ ଛଅଟା ସୁଦ୍ଧା। ହଁ କୁହନ୍ତୁ ସେଇଟା ସାଡ ଛଅଟା ସୁଦ୍ଧା ପଳେଇ ଆସେ। ସାଢେଛଅ ସୁଦ୍ଧା ଆସିକି ସକାଳ ବେଳେ ମୋର କୌଣସି ଗ୍ୟାସ ଫ୍ୟାସ ରହେନି। ମାନେ ଆମର ସବୁ ପେଟ କ୍ଲିୟର ନିତ୍ୟ କର୍ମ ସାରିକି। ମୁଁ ଯାଏ ସକାଳ ବେଳା ଦିନ ସାରା କିଛି ରୁହନି। ଏଇ ସନ୍ଧ୍ୟା ବେଳୁ କୁ ମୋର ଟିକେ ଗ୍ୟାସ୍ ଲାଗୁଛି। କାହିଁକି ଲାଗୁଛି ସେଇଟା ମୁଁ ଆଉ ଜାଣି ପାରୁନି।
ଓହୋ ହୋ ହ। ଆପଣ ଚାରିଟା ବେଳେ କଣ ଖାଇ ଦିଅନ୍ତି କି ଛଣାଛଣି ଜିନିଷ କି ମୁଡି
ହଁ ମୁଁ ଚାହା ପିଉନଥିଲି। ଦି ଦିନ ହେଲାଣି ମୁଁ ଚାହା ଟି ଟିକେ ବିସ୍କୁଟ୍ ଖାଇଦଉଛି।
ହଁ ନାଇଁ ଚାହା ଖାଆନ୍ତୁନି। ତାମାନେ ଆପଣଙ୍କ ବଡି କୁ ସେଟା ନଉନି। ବୁଝିପାରିଲେ ନା? ହଁ ଆକ୍ଚୁଆଲି କଣ କହିଲ ମ୍ୟାଡାମ! ଆମେ ଯେତେବେଳେ ମାନେ ବିଲୋ ଥାର୍ଟି ରେ ଥାଉ ଏଜ୍ ରେ! ସେତେବେଳେ ଆମ ବଡି ସବୁ ଜିନିଷ ଭଲସେ ରେସପଣ୍ଡ କରିଥାଏ।
ଡାଇଜେସ୍ଟ କରି ହଁ
ହଁ ହଁ ସବୁ ଜିନିଷ ଆପଣ ଦେଖିବେ ସେତେବେଳେ ଆପ ଆପଣ ଦିନକୁ ତିନି ଥର, ଆଇଁଷ ଖାଇବେ ନନଭେଜ ଖାଇବେ? ଆପଣଙ୍କର କିଛି ହବନି। ଆଫ୍ଟର ଥାର୍ଟି ଫାଇଭ ପରେ ଦେଖିବେ ବଡିରେ ଟିକେ ଚେଞ୍ଜେସ ହବା ଷ୍ଟାର୍ଟ ହବ।
ହଁ।
ଯେମିତି ଆପଣ କଣ? ଏଇ ଏଇ ଯାହା କଣ ଆପଣ ତିରିଶ ବର୍ଷ ଯେତେବେଳେ ଥିଲେ ସେତେବେଳେ କଣ ପିଉନ
ଆ ଛୋଟ ବେଳୁ ଯ ଖାଉଛି ଚାହା ରୁଟି ମିକ୍ସଚର ନହେଲେ ଆମର ସକାଳ ଜଳଖିଆ ହବନି।
ହଁ ଭାବିଲେ? ବଟ୍ ଏବେ ସେଟା ବଢି ବଢି ଆସ୍ତେ ଆସ୍ତେ ସେ ଜିନିଷକୁ ଆଉ ରେସପଣ୍ଡ ଏତେ ଦେଇପାରେନି ଆଉ। ହଁ। ତ ଆମକୁ ସମୟ ଅନୁସାରେ
କରିପାଇଲି ଯେ ମୁଁ କଣ ଟା ଭୁଲ କରିଚି। କାରଣ ଦି ଦିନ ହେଲା ସେ ଚାହା ଟିକକ ପିଇକି ମୋର ଅବସ୍ଥା ଏମିତି ହଉଚି।
ହଁ ସେ ଚାହା ଟା ପିଅନ୍ତୁନି। ଆଉ ଗୋଟେ ଜିନିଷ ହେଲା ସବୁବେଳେ ମାନେ ବାଲାନ୍ସ ଡାଏଟ ଖାଆନ୍ତୁ। ମାନେ ବାଲାନ୍ସ ଡାଏଟ ମାନେ କେମିତି କହିଲେ? ମାନେ ହୋଲ ଡେ ରେ ଆପଣ ବାରଶହ କ୍ୟାଲୋରି ଖାଆନ୍ତୁ। ହେଲା। ସେଇଟା ଆକ୍ଚୁଆଲି ଆମେ ବାରଶହ କ୍ୟାଲୋରି ଖାଇବା କଥା ବୁଝିପାରିଲେ ନା। ତାଠୁରୁ ଅଧିକା ଯୋଉ
କହିଲେ ବୁଝି ପାଇଲି ବାରଶହ କ୍ୟାଲୋରୀ କିନ୍ତୁ ଆମେ କେମିତି କଣ ଖାଇବା? ଖାଇବାରେ କଣ, କଣ ରହିବା ଦରକାର ଆମର କଫାଷ୍ଟ ରେ କଣ ରହିବା ଦରକାର ଟିକେ କହିବେ ତ?
ହଁ ସକାଳେ ଯେମିତି ହେଲା ଆପଣ ମାନେ ଯେମିତି ବେସନ ଚିଲା ହେଲା, ଓଟସ ହେଲା, ଦଲିଆ ହେଲା ପ୍ମା ହେଲା, ସୁଜି ହେଲା, ଇଟଲି ହେଲା। ଏମିତି ଭେରାଇଟି ଭେରାଇଟି କରନା ଖାଇବେ। ଆପଣ ଯଦି ଗୋଟେ ଜିନିଷକୁ ସବୁବେଳେ ଖାଇବେ ନା ଆପଣଙ୍କୁ ଆଉ ମାନେ ଏଞଜୟ କରିପାରିବେନି ଆପଣ ଯ ଜବରଦସ୍ତି ଖାଇବେ। ଗୋଟେ ଟନ ଆସିବ ଯେତେବେ ଆପଣ ବାହାର ଜିନିଷ ଦେଖିବେ। ହଁ ବାହାର ଜିନିଷ ଯେତବେଳେ ଦେଖିବେ ଆପଣ ବ୍ଲାଷ୍ଟ କରିବେ।
ଓକେ ବୁଝିଲି।
ହୁଁ।
ହଁ ପେଟ ବି ତ ସବୁ ଜିନିଷକୁ ବୁଝିବା ଦରକାର ନା। ଆମେ ଯଦି ଗୋଟିଏ କଣ୍ଡିସନ ରେ ପକେଇଦବା ଆଉ କିଛି ଗୋଟେ ବାହାରକୁ ଯାଇଥିବା କଣଟେ ଖାଇଲେ ପେଟ ତାକୁ ଆକ୍ସେପ୍ଟ କରିବନି।
ହଁ ତ ସବୁ ମାନେ ଇଏ କରିବେ ତାପରେ କଣ ମର୍ଣିିଂ ନଅଟା ବେଳକୁ ଆପଣ ବ୍ରେକ୍ଫାଷ୍ଟ ଖାଇବେ। ବ୍ରେକ୍ଫାଷ୍ଟ ପୁ ପୂର୍ବରୁ ଚାରି ଗ୍ଲାସ ପାଣି ପିଇଥିବେ। ଚାରି ଗ୍ଲାସ୍ ମିନ୍ସ ଗୋଟେ ଲିଟର।
ଓକେ ମାନେ ପର ଗ୍ଲାସ ଟୁ ଫିଫ୍ଟି ଏମ୍ ଏଲ?
ହଁ।
ହୁଁ।
ତାପରେ ବ୍ରେକଫାଷ୍ଟ ରୁ ଲଞ୍ଚ ଭିତରେ ଚାରି ଗିଲାସ ପିଇଥିବେ।
ଠିକ ଅଛି।
ବୁଝିପାରିଲେ। ଲଞ୍ଚ ରେ ଆପଣ ରୁଟି ନେଇପାରିବେ। ଭାତ ରୁଟି ଭାତ ସେମ କ୍ୟାଲୋରି। ହେଲା। ଆଉ ଯଦି ଆପଣଙ୍କ ମୁଁ ଯେମିତି ମୁଁ କହୁଚି ଯେମିତି ଆପଣଙ୍କର ନନଭେଜ ଯଦି ପ୍ରିୟ, ଯୋଉ ଦିନ ଆପଣ ଯୋଉ ଡେରେ ଆପଣ ନନଭେଜ ନେଉଚନ୍ତି ନା ସେଇ ଦେହରେ ତା ସହିତ ଦହି ନିଅନ୍ତୁ ଦହି ନିଅନ୍ତୁ। ଲେମ୍ବୁ ନିଅନ୍ତୁ। ଯୋଉଟା କି ଯେ ଆପଣଙ୍କର ଫ୍ୟାଟ ଟାକୁ ବନ୍ଦ କରିବାରେ ହେଲ୍ପ କରିବ।
ହୁଁ।
ବୁଝିପାରିଲେ?
ଯଦି ଏକ୍ସଟ୍ରା କିଛି ନନଭେଜ୍ ଆମେ ଖାଇ ଦେଇଥୁ ଏକ୍ସଟରା ଖାଉ ଖାଉ ଖାଇ ଦେଇଥିବୁ ତାହଲେ ଆକୁ ଜଲ୍ଦି ବର୍ନ କରିବ ଓକେ।
ତାପରେ ଯୋଉଦିନ ଆପଣ ଦେଖିଲେ ଆପଣ ଚିକେନ ପ୍ରିୟ ଚିକେନ ହେଇଚି ସେଦିନ ଚିକେନ ଟିକେ ଅଧିକା ଖାଉଚନ୍ତି, ରାଇସ ଟା ଟିକେ କମେଇଦେବେ।
ଆଜ୍ଞା।
ନହେଲେ ସାଲାଡ ଟିକେ ଅଧିକା ନେଇଯିବେ।
ହୁଁ ହୁଁ।
ହେଲା। ତାପରେ ଖାଇସାରିଲା ପରେ ପନ୍ଦର ମିନିଟ ପରେ ଗୋଟେ ଉଷୁମ ପାଣି ଗୋଟେ ଗ୍ଲାସ ପିଇଦେବେ।
ଠିକ୍ ଅଛି। ମୁଁ ଖାଇବାର ଅଧଘଣ୍ଟାଏ ପରେ ପାଣି ପିଏ।
ହଁ ଅଧଘଣ୍ଟା ପରେ ପିଅନ୍ତୁ କିଛି ଅସୁବିଧା ନାହିଁ ଉଷୁମ ପାଣି ପିଇଦେବେ। ଉଷୁମ ପାଣି ପିଇସାରିଲେ ତାପରେ ପୁଣି ଆପଣ ଯଦି ମାନେ ହାଲକା କଣ ଇଭିନିଂରେ କିଛି ସ୍ନାକ୍ସ ଖାଉଛନ୍ତି। ହେଲା ଅ କିଛି ଫ୍ରୁଟ୍ସ ହେଲା। କିଛି ବି ଜିନିଷ ଯଦି ଆପଣ ଚାହୁଁଛନ୍ତି ଖାଇବା ପାଇଁ ହେଲା। କି ଏଇ ଯୋଉ ଆପଣଙ୍କର କୋଉଟା କହିଲେ? ଯୋଉଟା ଘୋଡ଼ା ଚଣା କୁହନ୍ତିନି ନାଲି ନାଲି ଯୋଉ ଚଣା କଳା ଚଣା ହଁ ଚଣାର ଚାଟ ହେଇଗଲା। ହେଲା କି ସ୍ପାଉଟସ ହେଇଗଲା ଯଦି ଏଇଗୁଡା ଖାଉଛନ୍ତି। ତାହଲେ ଆପଣ କେମିତି କରିବେ କହିଲେ ମ୍ୟାଡାମ ମାନେ ଉମ ହଁ ଯଦି ସେଇଟାକୁ ଟିକେ ହେବ ନେଇ ଗଲେ ତାହେଲେ ଡିନରଟା ଆପଣ ପୁରା ଲାଇଟ୍ ରଖିଦେବେ। ହେଲା ଆଉ ଡିନର ଟା ସବୁବେଳେ ନା ସେଭେନ ଓକ୍ଲକ୍ ପୂର୍ବରୁ କରିଦେବେ।
ହଁ
ଯୋଉଟା କି ଯେ ଆପଣ ଆମ ବଡି ଆକ୍ଟୁଆଲୀ ଯେତେବେଳେ ଆମେ ଶୋଇବାର ଦି ଘଣ୍ଟା ପୂର୍ବରୁ ଆମ ବଡି କିଛି ମାନେ ଭିତର ଅର୍ଗାନ କିଛି ବି ଫଙ୍କସନ୍ କରିବା କଥା ନୁହଁ ସେମାନେ ଆମେ ହେବି ଯେତିକି ଖାଇଦବା ଯଦି ସେମାନେ କଣ କରିବେ ସେମାନେ ଆକ୍ଟିଭ ରହିବେ, ସେମାନେ ଫଙ୍କସନ କରିବେ ତ ଆମର ଖାଦ୍ୟ ବି କିଛି ଡାଇଜେଷ୍ଟ ହବନି।
ହଁ
ବୁଝିପାରିଲେ ନା ନହେଲେ ଯଦି କୋଉ ଦିନ ରା ତିରେ ଦେଖନ୍ତୁ ଏମିତି ତ ହେଇପାରିବନି ବେଳେ ବେଳେ ଘରେ କିଛି ପ୍ରୋଗ୍ରାମ ହେଇଯାଏ କି ଆମେ କୋଉ
ହଁ କୁଆଡେ ଆମର ତ ପ୍ରାୟ ମୋର ରହୁଛି ସାଙ୍ଗସାଥି ମିଟିଙ୍ଗ ସବୁ ରହୁଛି। ଖାଇବା ପିଇବା ଆମର ପ୍ରାୟ ଆଠଟା ସାଢେ ଆଠଟା ନଅଟା ଏମିତି ହେଇଯାଉଛି।
ହଁ ଯଦି ଆପଣ ଦେଖିଲେ କୋଉ ଦିନ ରାତିରେ ଆପଣ ହେବି ଖାଇଦଉଛନ୍ତି? ଦେନ୍ ତା ନେକ୍ସଟ ଡେ ମର୍ନିଙ୍ଗରେ, ପୁରା ଦଶଟା ଏଗାରଟା ଯାଏ ଖାଇବେନି। ଖାଇବେନି ଶୁଣନ୍ତୁ କିନ୍ତୁ ଆପଣ କଣ ଖାଇବେ? ଶୁଣନ୍ତୁ ନା ଏଇଟା ଏଇଟା ହେଲା ସବୁ ଜିନିଷ ନା ଆମ ମାଇଣ୍ଡରେ ମ୍ୟାଡାମ ବୁଝିପାରିଲେ। ନା
ହଁ ହଁ
କି ଯଦି ଆପଣ ଚିଆସିଡ ୱାଟର ସକାଳୁ ପୁରା ପିଇଦେବେ। ଆପଣଙ୍କୁ ଭୋକ ଲାଗିବନି।
ଓକେ
ହେଲା ଆପଣଙ୍କୁ ପ୍ରପର କଣ ଗୋଟେ ଇଣ୍ଟରମିଟିର ଫାଷ୍ଟିଂ ହେଇଗଲା ଆପଣଙ୍କର ବୁଝପାରିଲେ ନା ଯାହା ଦ୍ଵାରା କି ଯେ ଆପଣଙ୍କ ବଡିକୁ ରେସପଣ୍ଡ ବଡି ସବୁ ଜିନିଷକୁ ତାକୁ ବି ଜାଣିବା ପାଇଁ ସମୟ ଲାଗେ।
ହଁ
ଗୋଟେ ଫାଷ୍ଟିଙ୍ଗ ଟାଇପ ର ହେଇଗଲା ଆପଣ ବାରଟା ବେଳକୁ ଡାଇରେକ୍ଟ ଖାଇଦେବେ। ଯଦି କିଛି ଭୋକ ଲାଗିଲା ତା ଭିତରେ ଦେଖିଲା ଆପଣଙ୍କୁ ଭୋକ ଲାଗୁଛି ଆପ ଆପଣ ଲାଇଟର କିଛି ବ୍ରେକ୍ଫାଷ୍ଟ କରିଦେବେ।
ନାଇଁ କିନ୍ତୁ ଏମ ଲାଇଟ ମାନେ କଣ? ମାନେ ସାଲାଡ ନା କଣ କୋଉଟା କହୁଛନ୍ତି ହଁ ଆଜ୍ଞା ହୁଁ ହୁଁ
କି ପପେୟା ହେଇଗଲା। ହଁ ପପେୟା ହେଇଗଲା ପପେୟା ହେଲା ମନେ ରଖିଥାନ୍ତୁ ଖାଇପାରିବା କିଛି ଅସୁବିଧା ନାହିଁ। ପପେୟା ହେଲା ୱେଟ୍ ଇଣ୍ଟ୍ରୋଡ୍ୟୁସର ଦ ବେଷ୍ଟ ଫୁଡ଼୍। ସେଟା ହେଲା ଯାହାର ଲାଟିନ୍ ଯଦି କ୍ଲିୟର ହଉନି ତାକୁ
ଏତେ ଜାଣିନି। ହଁ ପପେୟା ଖାଇଲେ ତ ଆମର ବୋଡି କ୍ଲିୟର ହେଇଯିବ ମୁଁ ଜାଣିଛି। କିନ୍ତୁ ମୁଁ ଯେତିକି ଜାଣିଛି ପପେୟା ଟା ଖାଇଲେ ପେଟଟା ଗରମ ହୁଏ ନା।
ନା ନା ନା କିଛି ନାହିଁ ମ୍ୟାଡାମ ମୁଁ ସେଇ ପପେୟା। ଖାଇକିନା ଲାଷ୍ଟ୍ ତିନି ବର୍ଷ ତଳେ। ମୁଁ ବହୁତ ୟୁଟ୍ ୱେଟ୍ ରିଡ୍ୟୁସ୍ କରିଛି। ମୁଁ ବହୁତ ପପେୟା ଖାଏ ମ୍ୟାଡ଼ାମ। ଏତେ ପପେୟା ଖାଉଥିଲି ବେଳେ ବେଳେ ମିଳେନି ବି ପ
ହଁ
ବହୁତ ଖାଏ ମୁଁ ଗୋଟେ ଗୋଟେ ଦିନ ଯୋଉ ଦିନ ମୁଁ ମାନେ ଲଞ୍ଚ ହେଭୀ କରିଥିଲି। ହଁ ପାଚିଲା ପପେୟା କଥା କହୁଛି।
ହଁ ହଁ ହଁ ଠିକ୍ ଅଛି ଠିକ୍ ଅଛି।
ଯେତେବେଳେ ମାନେ ଲଞ୍ଚରେ ମୁଁ ହେଭୀ କରିଦଉଥିଲି, ଡିନରରେ ଖାଲି ପପେୟା ଖାଇବି ରହିଯିବି। ବି ସରିଲା ଯଦି ବେଳେ ବେଳେ ଏମିତି ହୁଏ ରାତିରେ ଭୋକ ଲାଗେ ତ ଉଷୁମ କ୍ଷୀର ଗୋଟେ ଗ୍ଲାସ ପିଇଦିଏ।
ଅ
ଆଉ ବେଳେ ବେଳେ ଆମେ ଖାଇଲା ପରେ ଗୋଟେ ଜିନିଷ ମାର୍କ୍
ମ୍ୟାଡାମ ଆଉ ଗୋଟେ ଜିନିଷ ଆପଣଙ୍କୁ ମୁଁ କହୁଛି ଟିକେ ଶୁଣନ୍ତୁ ମୁଁ ସେଟା ଆ ଆପଣଙ୍କ ସବୁ କଥାଟା ମୁଁ ବୁଝିପାଇଲି। କିନ୍ତୁ ମୋର ଆକ୍ଚୁଲି ଆଉ ଗୋଟେ ମନ ପ୍ରୋବ୍ଲେ ଅଛି ମୋର ଗର୍ଲବ୍ଲେଡର ନାହିଁ। ତ କେମିତି କଣ ମର ଗ୍ୟାସ୍ ଟା ବହୁତ ହେଇଯାଏ ଜଲ୍ଦି।
ତାହେଲେ ଗୋଟେ କାମ କରିବେ ସବୁବେଳେ ସ୍ମଲ ଆମାଉଣ୍ଟର ଖାଇବେ। କିନ୍ତୁ ଖାଇବାର ଡୁରେକ୍ସନଟାକୁ ଟିକେ ଅଧିକା ରଖିବେ। ମାନେ ଯେମତି କି ମାନେ କେମତି କହିଲ ମ୍ୟାଡ଼ାମ ନଅଟା ବେଳେ ବ୍ରେକଫାଷ୍ଟ୍। ସକାଳୁ ଉଠିଲେ ଚିଆସିଡ୍ ପାଣି ଏଗୁଡ଼ାକ ପିଇଦେବେ ବୁଝିପାରିଲେ। ହଁ ସେଟା ପିଇଦେଲେ ଆ ତାପରେ କଣ କରିବେ? ନଅଟା ବେଳକୁ ବ୍ରେକ୍ଫାଷ୍ଟ କଲେ। ସାଢେ ବାରଟା ଗୋଟା ବେଳକୁ ଲଞ୍ଚ୍ କରିଦେବଲେ ପାଞ୍ଚଟା ବେଳକୁ ଟିକେ ସ୍ନାକ୍ସ ଛୋଟ ସ୍ନାକ୍ସ କିଛି ନେଇଗଲେ।
ମୁଁ ପାଞ୍ଚଟା ବେଳେ ଚାହା ଆଉ ପିଇବିନି ଏଇଟାକୁ ବନ୍ଦ କରିବାକୁ ପଡ଼ିବ ମତେ ପ୍ରଥମେ।
ବନ୍ଦ କରିବି ଆଉ ଗୋଟେ ଜିନିଷ ସ ଖାଳେ ଏବେ ମୁଁ ମୁଁ ଗୋଟେ ଜିନିଷ ନୂଆ ଷ୍ଟାର୍ଟ କରିଛି। ଏଇଟା ମୋର ଜଣେ ରିଲେଟିଭ୍ ମତେ କହିଥିଲେ ହେଲା ବ୍ଲାକ୍ କଫି। ହେଲା ଗରମ ପାଣିଟା ନା ହଁ ଗରମ ପାଣିରେ ବ୍ଲାକ୍ କଫି ପକେଇବେ ହେଲା ତା ଦେହରେ ସାନ୍ଧାନ ନାମକ ଯୋଉଟା ପିଙ୍କ୍ ସ୍ଲଣ୍ଡ୍ ପିଙ୍କ୍ ସଲ୍ଟ ପକେଇବେ ହେଲା ତା ଉପରେ ଲେମ୍ବୁ ଚୋପୁଡିବେ। ଆଉ ଜଷ୍ଟ ଘିଅ ଦି ତିନି ଡ୍ରପ ହେଲା। ଆକୁ ଆପଣ ପିଇକିନା ଦେଖନ୍ତୁ।
କଣ ହବ?
ଏଇଟା ଆପଣଙ୍କର ମାନେ କୋଲେଷ୍ଟ୍ରୋଲକୁ ଫ୍ୟାଟ୍ ଲେବୁଲକୁୁ ରିଡ୍ୟୁସ କରିଥାଏ। ତା ସହିତ ଆପଣଙ୍କର ମେଟାବୋଲିଜିମ୍ ମେଟାବୋଲିଜିମ୍ କୁ ଷ୍ଟ୍ରଙ୍ଗ୍ କରିଥାଏ।
ଠିକ୍ ଅଛି।
ଏଇଟା ବହୁତ୍ ଭଲ ଜିନିଷଟା ଏଟା ଟ୍ରାଏ କରନ୍ତୁ। ଆପଣ ନିଜେ ଦେଖିବେ ଏଇଟା ବହୁତ ଭଲ ମାନେ ତାର ରେଜଲ୍ଟ ଅଛି।
ମ୍ୟାଡାମ ଶୁଣନ୍ତୁ ମୋର ଗୋଟେ କଲ୍ ଆସୁଛି ଆପଣ ଯୋଉ ବ୍ଲାକ୍ କଫି ଟା କହିଲେ
ହଁ।
ମୁଁ ଆପଣଙ୍କୁ ସାଙ୍ଗରେ ଆଉ ଥରେ କଥା ହେଇକି। ଏ ବିଷୟ ଟିକେ ଡି ଡିଟେଲ୍ ଟା ମୁଁ ଜାଣିବି ଲେଖିକି ରଖିବି। ଠିକ ଅଛି ଠିକ ଅଛି। ହଁ ମ୍ୟାଡ଼ାାମ। ତ ରଖୁଛି ତାହେଲେ? ନମସ୍କାର। ହଁ।